ହ୍ୟାଲୋ।
ହଁ କଣ କୁରୁ
ହ୍ୟାଲୋ ମ୍ୟାଡ଼ାମ ଜୟ ଜଗନ୍ନାଥ।
ହୁଁ। ହ୍ୟାଲୋ।
କଣ କରୁଛନ୍ତି?
ଏଇ ବସି ଆଉ କଣ କରିବୁ?
ଖାଇସାରିଲେନି?
ହଁ ନା ରୋଷେଇ କରୁଛି। କଲରା ଆଳୁ ଭାଜିଲି ତାପରେ ଜହ୍ନି ବୋଇତାଳୁ ଫୁଲ। ଆଉ। ଆଳୁ ସବୁ ମିଶେଇକି ତାକୁ ଭାଜୁଛି ବସିକି।
ଆ ସକାଳେ କଣ ଖାଆନ୍ତି?
ସକାଳେ ଚାହା ବିସ୍କୁଟ
ଆଛ
ହ୍ୟାଲୋ।
ଆଜ୍ଞା ରୋଷେଇ ସରିଲାଣି ନା
ରୋଷେଇ କରୁଛି ଆଉ।
ହୁଁ ଆଉ ଆପଣଙ୍କ ଘରେ ସମସ୍ତେ ଖାଇ
ହଁ ନା ଖାଇନାହାନ୍ତି କେହି କେବଳ ଏ ମୋ ଝିଅ ଆଉ ମୋ ସ୍ୱାମୀ ସେଇମାନେ ଖାଇଛନ୍ତି ଆଉ କେହି ଖାଇନାହାନ୍ତି।
ଆଚ୍ଛା। ଆଉ ଦେହପାହାଆପଣଙ୍କର ଭଲ ଅଛି?
ହଁ।
ବର୍ଷା ହଉଛି।
ହଁ ଭଲ ଅଛି ବର୍ଷା ଜୋର ହଉଛି। ଯାଇଥିଲେ କାକୁଡ଼ି ତୋଳି। ତୋଳିକି ଆସିଲେ ଆସି ଗାଧେଇକି ଖାଇକି ଶୋଇଚନ୍ତି। ହ୍ୟାଲୋ।
ଆଜ୍ଞା ଏବେ ମୁଁ ବର୍ତ୍ତମାନ ଆମର ଇଆଡେ ବି ବର୍ଷା ହଉଚି ମୁଁ କଲେଜ୍ ଯାଇଥାନ୍ତି। ଏଁ ଯା ଦେଖିଆ ବର୍ଷା ଛାଡୁ ଆଉ। ନା ବର୍ଷା ଟିକେ ଛାଡିଲେ ଯିବୁ ନହେଲେ ଓଦା ହେଇଯିବୁ ନା ବାଇକ ରେ ଯିବ ଆମେ। ଯିବୁ ଆଉ। ଆଉ ଆଜି ଆଇଁଷ ଫାଇଁଷ କିଛି କରିବେନି?
ଆଜି ଶନିବାରେ ସାଧା। ଆଜି ମାନେ ମିଳାମିଷା ଆଉ ଆଇଁଷ ହବନି।
ଓଃହଁ ଆପଣ ଶ୍ରାବଣ ମାସ କରନ୍ତି?
ହଁ ଶ୍ରାବଣ ମାସ ମାସଟା ୟାଙ୍କ ଆଇଁଷ ପଶେନି ଉଁ ଭା ପାଣି ଭାର ଘରୁ ନେଇକି ଯାଆନ୍ତି।
ଉଁ ହୁଁ।
ଦି ଭାଇଆଙ୍କ ନିଅନ୍ତି। ଆଉ ଏଁ ବଡ ମାନେ ନଉନି ଆଉ ସେ ସାନ ନଉଚି।
ଆଛା କୁଆଡେ ଯାଆନ୍ତି ପାଣି ଭାର ନେଇକି?
ଯାଆନ୍ତି ପୁରୀ‌‌।
ଆଜ୍ଞା।
ଉଁ ଆଉ। ବର୍ଷ ବର୍ଷେ ନ ଯାଇ ପାଇଲେ ଆମ ସେ ଗାଁରେ ମନ୍ଦିର ଅଛି ନା। ସେଇଠି ଢାଲି ଦିଅନ୍ତି ଆଉ।
ଉଁ ଆପଣଙ୍କର ଧବଳେଶ୍ଵର ମନ୍ଦିର ।
ଆଜ୍ଞା।
ମୁଁ କଇଲି ଆପଣ କେବେ ଧବଳେଶ୍ଵର ମନ୍ଦିର ଯାଇଚନ୍ତି?
ହଁ।
ଓ ବଡ଼ ଓଷା
ହୁଁ ନା ବଡ ଓଷାରେ ତ ଯାଇନି। ଅନ୍ୟ ଦିନେ ଯାଇଛି।
ଆଉ କେବେ ଯାଇଥିଲେ ନା ଯାଇ ନାହାଁନ୍ତି?
ଯାଏ
ଆଉ ତ
ହ୍ୟାଲୋ।
ମୁଁ କହିଲି ଆ ଭିତରେ କେବେ ଯାଇନାହାନ୍ତି?
ନା। ଯାଇଥିଲି କେବେ ଆଉ ଯାଇନି ଏ ଯିବି ବୋଲି ବ ଏ ଏ ଆମ ଘରୁକୁ ଟିକେ ଯିବି ବୋଲି ଭାରିଚି କିନ୍ତୁ ବର୍ଷିକିଆକୁ ବାପାଙ୍କ ବର୍ଷିକିଆକୁ ଯିବି ଆଉ। ତା ପରେ ଭାଇର ଏମିତି ରାସ୍ତାରେ ଯାଉଥିଲା ମାନେ ଏମତି ପରିବା ମାର କେଟ ତ ଘୋଡ ଖସିଗଲା ପଡ଼ିକି ଖଣ୍ଡିଆ କଣ ହେଇଯାଇଚି। ତାକୁ ଟିକେ ଦେଖିବା ପାଇଁ ଯିବି ବେଲି କି ବର୍ଷା ତ ଛାଡୁନି। ମୋ ସାନ ଭାଇ ଯିଏ ମୋ ତିନି ଭାଇ ହେଲା। ସବା ସାନ ଯିଏ ନାଏଁ ହଁ ଦିଟା ଜାକେ ଗୋଡ ଖସିଗଲା ପଇଲା। ଖଣ୍ଡିଆ ହେଇଚି।
ଜଣେ ତ ପାଗଳ ହେଇଯାଇଚନ୍ତି। ଆଉ ଦି ଜଣ?
ଆଉ ଦିଇ ଜଣ ସବୁ ଆବାଡା ହମ୍ ତା ସିଏ ତ ମିଳିଲାନି ଏଇ ଯୋଉ ବଡ ଯିଏ ତା ମୁଣ୍ଡ ବି ଖରାପ ହେଇଯାଉଛି।
ବଡ ଭାଇଙ୍କ ମୁଣ୍ଡ ବି ଖରାପ।
ହୁଁ।
ଆପଣ ଆପଣଙ୍କ ଘରେ ବୋଧେ ବଂଶଗତ ଅଛି ପାଗଳ।
ନା ଆମ ଜେଜେ ହେରିକା ସିଏ ବାପା ସେମିତି ଭଲ। କିନ୍ତୁ ମୋ ମଝିଆ ମଝିଆ ଯିଏ ଫାଷ୍ଟ ପାଗଳ ହେଲା ତାପରେ ମୋ ବଡ ଭାଇ ବାଆ ସାହା ହେଇଛି ତାର ପୁଅ ଝିଅ ଛୁଆ ତାପରେ ତା ମୁଣ୍ଡ କଣ ଖରାପ ହେଇ ଗଲା ଆଉ।
ଆଚ୍ଛା।
ହୁଁ।
ଆଉ ଆପଣଙ୍କ ଭାଇଙ୍କୁ ପାଇଲେଣି ନା।
ନା ପାଇନୁ ଖୋଜୁଚନ୍ତି ମିଳୁନି।
ହୁଁ। ଆଉ ଆପଣଙ୍କ ବାପଘରେ ସବୁ କିଏ କିଏ ଅଛନ୍ତି? ହ୍ୟାଲୋ।
ହଁ ହଁ।
ହ୍ୟାଲୋ ଆପଣଙ୍କ ବାପଘରେ ଆଉ କିଏ କିଏ ଅଛନ୍ତି?
ଦିଅର ଯା ଆଉ ଝିଆରୀ।
ଆପଣଙ୍କ ବାପ ଘରେ
ବାପ ଘରେ ଏ ତିନି ଭାଇ ଦି ଭାଇ ତ ପାଗଳ ହେଇ ବୁଲୁଛନ୍ତି।
ହଁ
ଆଉ ଭାଉଜ ସାନ ଅଛି। ଆଉ ସବା ବଡ ଭାଉଜ ତା ବାପ ଘରେ ଅଛି। ଆଉ ମୋ ଝି ଝିଆରି ପୁତୁୁରା ଦି ଜଣ ଅଛନ୍ତି ସିଏ ଚାରି ଜଣ ଧର ଦି ଜଣ ଘରେ ରହୁଛନ୍ତି ଦି ଜଣ ମାମୁଁ ଘରେ ରହୁଛି।
ଆଚ୍ଛା। ଆଉ ଯୋଉ ଆଉ ଆପଣଙ୍କର କେ କେ ନାହାନ୍ତି କି ଦାଦା ପୁଅ ମାଉସୀ ପୁଅ ସେମିତି କି ଆପଣଙ୍କର କେତେ ବା ପା ମାନେ ଆପଣଙ୍କ ବାପାଙ୍କୁ ମିଶେଇକି କେତେ ବାପା?
ହ୍ୟାଲୋ।
ହଁ ତିନି ବାପା
ଆଜ୍ଞା।
ଆଉ ତିନି ମା। ମୁଁ କଣ କରିଥିଲି ବୋଇତ ଆଳୁ ଫୁଲ ଜହ୍ନି ଆଳୁ ମାନେ ଭଜା ବସେଇଛି ହେଲା ଉ ଜେଜେ ରୁ ଏତେ ପାଣି ବାହାରୁଛି ଯେ ମାନେ ଥରେ ମୁଁ ନିଗାଡି ସାରିଲିଣି? ପାନିଗୁଡ଼ା ବାହାର କରିଦେଲି। ସିଏ ରେ ସେଥିରେ ମିଶିକି ମାନେ ପାଣି ହେଇଗଲାଣି। ସିଏ ନେଇକି
ଚଳୁ ଯେହେତୁ
ସେଇ ଲାଗି ମତେ ଜହ୍ନି ହରିକା ଭାଜିବାକୁ ମତେ ଭଲ ଲାଗେନି।
କିଛି
ଆଜ୍ଞା?
ମୁଁ କହିଲି ଆପଣ ବୋଧେ ପରିବାକୁ ଭଲ ସେ ଚୁପୁଡି ନାହାନ୍ତି। ସେଇଥିଲାଗି ପାଣି ରହିଯାଇଛି।
ହଁ ତାକୁ ଛାଣିଥିଲି ଫେରେ ନିଗାରିଲି ଛଣା କୁ।
ହୁଁ। ଆପଣ ଟିକେ କରୁନାହାନ୍ତି ସେ ଯୋଉ ବୋଇତାଳୁ ବୋଇତାଳୁ ଫୁଲରେ ଟିକେ ବରା କରୁନାହାନ୍ତି ତା ବଢିଆ ଲାଗିବ।
ହଁ କଲେ ହବ। ବେସନରେ କରନ୍ତି। ଚାଉଳରେ କରନ୍ତି। ଲାଇନି ବେସନ ତ ନାହିଁ ଚାଉଳରେ କରିଥିଲେ ହେଇଥାନ୍ତା। ଏ ଯୋଉ ଲାଇନ ଟା ପଳଉଛି ନା ଯୋଉ ଆଉ ଗ୍ରାଇଣ୍ଡିଙ୍ଗ ହେଉନି ଦେଖିଆ ଖରା ପାଗ ହଉ ଲାଇନ ରହୁ। ଆଣିବି। ଚାଉଳ ତାକୁ ଦେଇ କରିବି। ଆଜ୍ଞା।
ମୁ କହିଲି ଆପଣଙ୍କର ଶିଳ ନାହିଁ କି?
ଅ ଶିଳ ଅଛି ମୁଁ ବାଟି ପାରେନି ଶିଳରେ।
କାହିଁକି ଆପଣ ବାଟା ବାଟି କରୁନାହାନ୍ତି ବାଟିବେ ନା ଆଉ ଶିଳରେ ବାଟିକି କରିବାରେ ଯୋଉ ମଯା
ହଁ? ଶିଳରେ ବାଟିକି କଲେ ଭଲ ଟେଷ୍ଟ ଲାଗିବ। ହେଲେ ମତେ ବାଟି ଆସେ ନାହିଁ। ହେଲା ମୁ ଯୋଉ ବାଟ ଟି ନା ମୁଁ ବେଳରୁ ବାଟି ନି ତ ମୋତେ ଆସିବନି। ତଥାପି ଯୋଉଦିନ ଲାଇନ ପଳଉଛି
ହଁ ମୋତେ ପୋଡ଼ିଦେଲେ ଘୁଁ କିନା ହେଇଗଲା।
ହୁଁ ନା ନା ଲାଇନ ନଥିଲେ ବାଟେ ହେଲା ବାଟେ ମୁଁ ତ ସେମିତି ମାନେ ଆସେନି ଯୋଉଦିନ ବାଇଚନ୍ସ ଲାଇନ୍ ନଥିବ ନହେଲେ ମୁଁ ନେମି ଏ ପୁତୁରା ବୋହୂ କହିମି ଟିକେ ବାଟିଦେ। ନହେଲେ ମୁଁ ବି ବାଟେ ବେଳେବେଳେ ମୋ ସାନ ଯା ବି ବାଟିକି ଦିିଏ।
ହଇରା ଆଉ ଆପଣଙ୍କ ଝିଅର ଦେହ ଭଲ ହେଲାଣି?
ହଁ କମି ଯାଇଛି ଯୋଉ ସେମିତି
ଆ କଲ୍ ଫଲ୍ କରିଥିଲେ ଆଉ କଲ୍ କରିଥି
ନା ନା କରିନି କରିନି ତ
ଆଉ ଆପଣଙ୍କ ସାନ ଝିଅ ସ୍କୁଲ ଯାଇଛନ୍ତି ନା ଯାଇନାହାନ୍ତି ଆଜି?
ନା ଯାଇନି
ଯାଇନାହାନ୍ତି? ଆଉ ଆପଣ ମଟନ କରି ଜାଣିଛନ୍ତି?
ହଁ। କରେ ମୁଁ ଏବେ ତ ରନ୍ଧା ଛାଡ଼ିଲିନି ମଟନ୍ ଚିକେନ୍ ମାଛ ମ ଯା ସାନ ଯା ଏମିତି ରୋଷେଇ କରେ ଆଉ ଦିନେ ଦିନେ ମୁଁ କରେ ସେ ନଥିବ ଯଦି
ହୁଁ।
ରୋଷେଇ ସେ ବି ଭଲ ରୋଷେଇ କରେ। ହୁଁ ମୋ ସାନ ଯା ଭଲ ମାଂସ ରାନ୍ଧେ ଆଁ
କେମିତି କଣ ମଟନ କରନ୍ତି ମାନେ ଆପଣଙ୍କ
ହଁ। ସେ ଯୋଉ ମଟନ ଚିକେନ ମାଛ ମୁଁ ରନ୍ଧା ଛାଡ଼ିଲିଣି। ସେ ମୁଁ ସାନ ଜାଗାରେ ରହୁଛି। ସେଇରେ ଆଉ ସିଏ ଭଲ ବି ରାନ୍ଧେ ଏସବୁ ମାଛ ମାଂସ ଚିକେନ। କିନ୍ତୁ ମୁଁ ରାନ୍ଧେ ଆ ରୋଷେଇ ଛାଡ଼ିଲେ ମାନେ ମାନେ ଆଉ ବାଗ ଲାଗିବ କି ମାନେ କରିବା କୁ?
ହଁ ହଁ।
ହୁଁ ସେଇଟା
ଆଉ ଆପଣ କଣ କଉଠି କରନ୍ତି? ସାରୁ ଆଳୁ ସେ ଯୋଉ କି ଗୋଟେ ଶୁଖୁଆ ପକେଇକି କରନ୍ତି।
ସାରୁ ଆଳୁ ଉ ଏଇ ଯୋଉ ମୂଳା। ଚିଙ୍ଗୁଡ଼ି ଶୁଖୁଆ।
ସେଇଟା କି ପଲେଇ ସବୁ?
ଆଜ୍ଞା?
ନଡ଼ିଆ ପଲେଇ ଶୁଖୁଆ ନା ଶୁଖୁଆ ନା କିଏ ଗୋଟେ ଶୁଖୁଆ କୁହନ୍ତି ଆପଣଙ୍କ ବୋଉ
ଓହୋ ନଡ଼ିଆ ଫୁଲେଇ ଶୁଖୁଆ। ମୁଁ ଥରେ ହୋଟେଲ କୁ ମାନେ ମୋ ଭାଇ ଆଣି ଥିଲେ ହେଲା ବଡ଼ ଯିଏ ଟିକେ ପାଗଳା ହେଇଗଲା।
ଥରେ ମୁଁ ହୋଟେଲ କୁ ଯାଉଚି। ମୁଁ ଆସୁଚି ନା ଶାରୁ ଶୁଖୁଆ କରଚନ୍ତି ଭାଇର ସୁ ସାଙ୍ଗ ସବୁ ଆସିଛନ୍ତି ବହୁତ ଦୂରରୁ ମାନେ ବାହା ଦେଲା ପୁରୁ ପାହାଡ଼ ରୁ ଆମେ ସବୁ ହୋଟେଲ କୁ ଯାଉଚୁ ଖାଇବା ପାଇଁ ବୋଉ ଆଉ ତତେ ଜାଣିଚିକି ସେମାନେ ଆସି ପହଞ୍ଚିବେ ବୋଲିିକି ଆମେ ସବୁ ସାଙ୍ଗ ହେଇକି ଯାଉଚୁ ଖାଇବାକୁ ମାନେ ଉ ଯଉ ସିଏ ସାରୁ ଶୁଖୁଆ ନଡ଼ିଆ ପୁଲଆ ଶୁଖୁ ସାରୁ ଆ ମସଲା ଦେଇକି କରିଦେଇଚି।
ଆଜ୍ଞା।
ମାନେ ମତେ ବହୁତ ଭଲ ଲାଗିଥିଲା। ମୁଁ ମୋର ଖାଇବି ଯୋଉ ହୋ ହୋଟେଲେ ଯାଉଚି। ହାଲୋ। ହୋଟେଲ୍ ଯାଉଚି ମାନେ ମନ ପଡୁଚି ଖାଇବି ହଁ। ସେଠୁ ଆସିଲି ଆସିକି ସେଠୁ
ଆଉ କଣ।
ଖାଇଲି। ଆଉ। ରୁଟି ତ ତଡ଼କା ହଁ ଆଉ ବାଟ ଆଙ୍କ ଖାଲି ମୋର ମନେ ପଡ଼ୁଚି ସାରି ଶୁକୁଆ ସାରୁ ସୁକୁମା। ବାଟ ଆଙ୍କ ଭାବି ଭାବିକା ଯାଉଚି ହେଲା। ତାପରେ ଆସିଲି ଯେମିତି ମୁ ଘରୁକୁ ଆସିଲେ ହୋଟେଲରେ ମତେ ଯେତେବେଳେ କହିଲେ ମୋ ଭାଇ କହିଲେ ଆଉ ଖାଉନୁ ମୁଁ କହିଲି ନା କଣ କାଇଁ ଭୋକ ହଉନି। ହେଟୁ ମୋ ଭାଇ ତାର ଜାଣିପାଇଲା ତା ସାଙ୍ଗମାନେ ଅଛନ୍ତି କିଛି କହିପାରିବନି। ସିଏ କିନ୍ତୁ ଜାଣି ପାରିଚି ହେଲା ମାନେ ସାରୁ ଶୁଖୁଆ ହେଇଚି ସେ ସେଇଆାକୁ ଖାଇବ ପଖଳ ସାରୁ ସୁୁଖୁଆ ସେ ସେଇନାଗି ହୋଟେ ହୋଟେଲରେ ଖାଉନ ମୁଁ ପଟେ ରୁଟି ହେଠୁ ବାଧ୍ୟ ପଟେ ରୁଟି ଆଜ୍ଞ ମିକ୍ସଚର